ହ୍ୟାଲୋ।
ହଁ।
ହ୍ୟାଲୋ।
ଶୁଭୁନି କି? ଏଇ ବସିଚି ବର୍ଷା ତ ହଉଛି ଚାରିଟା ବେଳୁ ଯେ ଏ ବସିଛୁ ଆଉ। ମୁଁ କହିଲି ବର୍ଷା ହଉଛି ଯେ ଚାରିଟା ବେଳୁ ବସିଛୁ ଆଉ। ବର୍ଷା ବର୍ଷା ହଉଛି ଜୋରରେ ଯେ ବସିଛୁ।
ଓ ହୋ, ରୋଷେଇ ସରିଲାଣି ହଁ ହ୍ୟାଲୋ।
ରୋଷେଇ ନା ନା ସରିନେଇ ବସିଛି। ରୋଷେଇ ବସିଛି।
କଣ କରିବେ
ରୋଷେଇ ହେଇସାରିଲାଣି ଆଉ ତରକାରୀ ଟା ବସିଛି ଆଉ। ଏଇ ବସିଥିଲି ଏଇ ବୋଉ ଫୋନ କରୁଥିଲେ ତ କଥା ହଉଥିଲି। ହେଲେ ମୋ ବୋଉ ଫୋନ କରିଥିଲା ତ କଥା ହଉଥିଲି।
ଓହୋ ଆଚ୍ଛା।
ଆଉ କଣ ଆଜି ଆଇଟମ କି ତମର?
ଆମର ଏଇନା ଚିକେନ୍ ହେଇଛି। ଆମର ଏଇନା ଚିକେନ ହେଇଛି। ତମର କଣ ଆଇ
ହୋଉ ମୁଁ-ମୁଁ-ମୁଁ ଇଏ କରିଦେଇଥିବ ମୁଁ ଲଗେଇମ୍ ଫୋନ।
ତମ କଣ ହେଇଚି? ହାଲୋ।
ମତେ ମିସକଲ୍ ଟିକେ ମାରିଦବ।
ହଁ ହଁ।
ହୁଁ।
ଆଉ ତମର ଝିଅ, ପୁଅ କେତେଟା?
ମୋର ଗୋଟେ ଝିଅ ତିନି ବ ସାଢେ ତିନି ବର୍ଷର ଆଉ।
ସାଢେ-
ସା-ସାଢ଼େ ତିନି ବର୍ଷ। ସାଢ଼େ ତିନି ବର୍ଷ ନାଁ ଏ ଘରେ ଟିକେ ଟିକେ ପଢ଼ିଲାଣି ଆଉ ସ୍କୁଲ୍ ଯାଇନି ସ୍କୁଲୁ ଯାଇନି। ସ୍କୁଲ ଯାଇନି ଘରେ ଟିକେ ଟିକେ ପଢୁଚି ଆଉ।
ଆ ହଁ ହଁ ତମେ ପା
ହଁ ମୁଁ ଆଉ କିଏ ପଢେଇବ ହଁ।
ଝିଅଟେ ହଁ ମୋର ଗୋଟେ ଝିଅଟେ ସାତ ବର୍ଷର।
ବଡ଼ ହେଲାଣି?
ହଁ ହଁ ଦ୍ୱିତୀୟ ଗଲାଣି।
ଓହୋ।
ଦ୍ବିତୀୟ ଶ୍ରେଣୀ ପଡୁଚି ହୁଁ ଆଉ?
ଚଗଲା ହୋଉଚନ୍ତି ଯେ ଛୁଆଉରା ଯେ ତୋ ପ୍ରବଳ ଚଗଲା ମୋ ଝିଅ। ଆଉ ଆଜି ପୋଡପିଠା କରିକି ଖାଇଚ ନା।?
ର ନାଁମ ପୋଡପି
ତମର ଟୋ-ଟାୱାର ଟିକେ ପାଉନି ଗୋଟେ ଶୁଭିଲେ ଗୋଟେ ଶୁଭୁନି। ତମର ଟିକେ ନେଟୱାର୍କ ପାଉନି।
ଆଉ ତରକାରୀ ଖାଇଛନ୍ତି।
ଶୁ ମୁଁ କହିଲି ତମର ଟିକେ ନେଟୱାର୍କ ନାଇଁ ଯେ ଶୁବୁନି କ୍ଲିୟର।
ହାଇଛନ୍ତି ଏଇନାକେ ରା
ମୁଁ କହିଲି ପଦେ ଶୁଭିଲେ ଆଉ ପଦେ ଶୁଭୁନେଇଁ।
ମୁଁ ପା ବାହାରେ ଅଛି ପୁରା ଟାୱାରରେ।
ହଁ କଣ କହିଲା ଆଉଥରେ କୁହ।
ମୁଁ କହିଲି ମୁଁ ପୁରା ବାହାରେ ବସିଚି।
ହଁ ଯେ ମୁଁ କଣ କହିଲି ଯେ କଣ?
ଆମର ଚକୁଳି ପିଠା କର୍ ରଥିଲେ ପୋଡ ପିଠା କ
ଆମର ବି ଏଇ ମ୍ ପୋଡପି ମୋଟା ପିଠା ବେଲି ମୁଁ ବି ପୋଡ ପିଠା କରିନଥିଲି ସେ ଚକୁଳି ଘୁଘୁନି କରୁଥିଲି ସକାଳେ।
ହଁ ଚ ଚକୁଳି ଘୁଘୁନି କରି ଦେଇଥିଲେ ଖାଇ ଦେଇଥିଲେ ତାପରେ ଭାତ ଖାଇଲେ ହେଇଥିଲା। ଆଉ ପୁଣି ଏଇନା ଚିକେନ ଆଣିଲେ ଯେ ଚିକେନ ରୁଟି ଖାଇବେ ଆଉ।
ହୁଁ।
ଶଇଲାଣି ରୋଷେଇ। ଖାଇବେ ଆଉ ଆମ ଘରକୁ ତମ ଘରକୁ ଆସିଛନ୍ତି ନା ବନ୍ଧୁବାନ୍ଧବ? ହୁଁ ହୋଉଚି ପା ବର୍ଷା ଆହୁରି। ରଜ ଅସ୍ ଏବର୍ଷ ଫିକା ପଡିଗଲା ଆଉ।
ହଁ ପା ବାହାରିଥାନ୍ତୁ ଯିବାକୁ ଟିକେ କୁଆଡେ ବୁଲାବୁଲି କରିବାକୁ ହେଇ
ହଁ ଭାଇ ବର୍ଷା ଆସିଲେ ଠିକ ଟାଇମରେ ବର୍ଷା ହଉଛି ଆଉ କୁଆଡେ ଯିବ ବୁଲି?
ହଁ ଵା।
ହଁ ଏଇ ଠିକ ଟାଇମ ହେଲା ବେଳକୁ ବର୍ଷା ହଉଛି କୁଆଡେ ଯିବ ବୁଲି? କୁଆଡେ ଯାଇ ପାରିବନି ଆସିନା ଦିନରେ ଟିକେ ପକେଇଦେ ନା ଛାଡିଗଲେ ନା ଯିଏ ଯୁଆଡେ ବୁଲନ୍ତା। ଛୁଆମାନେ ବୁଲନ୍ତେ ଖେଳନ୍ତେ ସେ ତ ଠିକ୍ ଚାରିଟା ତିନିଟା ବେଳ ବର୍ଷା ପକେଇଲା ଯେ ପକେଇଲା।
ବର୍ଷା ହେଲା କଣ? ମୁଁ ସାଙ୍ଗେ ସାଙ୍ଗେ ଆସିବି ଟିକେ ଖାଲି ଦରକାରଟା ଘାଣ୍ଟି ଦେଇକି ସାଙ୍ଗ ସାଙ୍ଗେ ଆସୁଛି।
ହୁଁ।
ହଁ।
ଆଉ ତମ ଘର କୋଉଠି?
ମାନ୍ତିରି।
ମାନ୍ତିରି ଓହୋ ବାପଘର ନା ଶାଶୁଘର?
ଶାଶୁ ଘର।
ଶାଶୁଘର ଆଉ
ଆଉ ଦେହ ପା ସମସ୍ତଙ୍କର ଭଲ ଅଛନ୍ତି।
ତମର ତମ ଦେହ ପା ଭଲ ଅଛି ନା?
କଣ କହିଲ ହାଁ ହାଁ।
ମାନେ ତମ ଦେହ ପା ଭଲ ଅଛି ନ।
ହଁ ଭଲ ଅଛି ସେମିତି ଆଉ
ଆଉ ତମେ କେତେ ଭାଇ ଭଉଣୀ କଣ?
ଆମେନା ମୁଁ ବଡ
ହୁଁ।
ହୁଁ।
ଅହ ଆଉ ତମ ଗାଁରେ ରଜ ସେପଟେ ଭଲ ହୁଏ ନା ମାନ୍ତିରିରେ?
ନା ଆମର ସେପଟେ କାଈଁ କଣ ସେପଟେ କିଛି ନାହିଁ।
ଆଉ ତାହେଲେ ଆମ ଗାଁକୁ ଆସ ବୁଲିଯିବ ଆମ ଗାଁ ରେ ଭଲ ହଉଛି।
କୋଉଠି କୁଅ
କଣ୍ଟାରୋହି ଦେଓଗାଁ।
ହଁ ହଁ ଶୁଣ ଓହୋ ଏଇଠି କଣ୍ଟାରୋହୀ ଏଇ ନରସିଂହପୁର ପାଖରେ କି?
ହଁ ହଁ ହଁ ଠିକ କଥା।
ନରସିଂହପୁର ପା ଏଇ ସେ ସେଇଠି ବାହା ହେଇଛନ୍ତି ଦେଇ ଆମ ଘର କତିରେ ଘରକୁ ଘର ଲାଗିଛି।
ଓହୋ। ଏଇପଟକୁ ଆସ ରଜ କରିବା ଆଉ
ଯାଇଥାନ୍ତୁ ଗୋଟେ ଇଏକୁ ବୁଝାବୁଝି କରିଥିଲୁ ବର୍ଷାଟା ଏତେ ଜୋର ହେଲା ଯେ ଏପର୍ଯ୍ୟନ୍ତ ବି ସୁଧି ଛାଡୁନି।
ହ
କଥାବାର୍ତ୍ତା ହେଇଥିଲେ ତାଙ୍କ ଘର ନରସିଂହପୁର ଏଇ ଦେଇ ପିନି ଦେଇ ଘର। ନରସିଂହପୁରୁ ସିଏ ତାର କହିଲା କହିଲା ଆମ ଗାଁରେ ବଢିଆ ରଜ ହଉଛି ଦେ ଜିବାକି ଆସିବା ମୁଁ କହିଲି ହଉ ଯିବା ଯାଉଛୁବା ଏମିତି କଣ? ଆ କଲାଣି ଯେମିତି ବର୍ଷା ଦିନରେ ବର୍ଷା ହୁଏନା। ଝଢି ଲଘୁଚା ଯାଠାକ କୁଆଡେ ଯିବୁ କାଲି? ସେବି ସୁଧେ କାଦୁଅ ମାଦୁଆ ବହୁତ ଧୋଇ ଯାଇ ନଥିବ। ଲାଟିନୀ ଲାଟନୀ ସୁଦ୍ଧା ଯାଇ ହବନି ଯେ ପୁରା କାଦୁଅ। ଇଟା ଯାଉଛୁ ଆଉ ଦୋଳି ଖେଳିିବୁ ଯଦି କୋଉଠି କଚଡା ଖାଇଲୁ? ଛୁଆ ଧରିକି ଶୁଣିବୁ। ଏଇ ପାଖ ଗାଁ ଟିକେ ପଳେଇବୁ ବୁଲି ଆସିବୁ ଦେଖିଆ ଯଦି ବର୍ଷା ଛା ଏ ଆଉ। କେତେ ପ୍ଲାନିଂ କରାହେଇଥିଲା ସବୁ ଫସର ଫାଟିଗଲା।
ଆଉଆସିକି ହେଲାଣି ଆଠଟା କି ସତାଟା ଆଠ ହୁଁ ସେଠି ସବୁ ଏଠି ବସିଛନ୍ତି ଆଉ କଣ କରିବି। ସବୁ ପାଲଟି ଫୁଲଟା ଦେଇକି। ଛୁଆଙ୍କ ମନ ଗୋଟେ ଖୁସି ନା ଆଉ।
କୁଆଡେ ଯିବୁ? କାମ ବନ୍ଦ ହବନି ସେୟା କାମ ଜମା ବନ୍ଦ ନାହିଁ।
ଖୁସି ନାଉ।
ସେୟା ପା କାମ ବନ୍ଦ ନାହିଁ। ଆଇଲୁ ଧୀରେ ଧୀରେ ଧରିକି ଆସେ ପଡିଯିବୁ ପାଉଛରେ।
ଆ
ବାବା କତିରେ ତ ଥିଲୁ କଣପାଇଁ ଆଇଲୁ ଆସେ ଧୀରେ ଧୀରେ ଆଇ।
ଆଉ ଏଇନା ରୋଷେଇ କଣ କରୁଛ?
ଆମର ଏକାଥରେ ମଟନ୍ ନେଇ ଆସିଥିଲେ ଅଧିକ। ଆଉ ଦିନେରେ ଖାଇ ଦେଇଥିଲୁ ଆଉ ଅଳ୍ପ ମାନେ ଇଏ କରିକି ରଖିଦେଇଥିଲି ପୁଣି ଏଇନା ତାକୁ କରୁଛି ଆଉ। ଆଉ ପୁଣି ରାତିରେ ଆଉ ପୁଣି କିଏ କଣ କରିମି ବୋଲି ସେଇ ସେଥିପାଇଁ ଏକଥରେ ନେଇ ଆସିଥିଲେ ଅଧିକ କି ଆଉ।
ଆମର ଆଜି ପାଇଲେନେଇ କିଛି। ଏଇରା ଧରିକି ଆସେ ସିଏ ପଳେଇଥିଲେ ଘଟଗାଁ ନା ଏଯୋଉ ପିିସି ଘରକୁ ଦବା ପାଇଁ। ଆସିଲା ବେଳକୁ ଏଗାରଟା ହେଲା ଏଗାରଟା ବେଳକୁ ହୁଁ।
ବାପା ଆରିକା ବି ଆସିଛନ୍ତି ମୋ ବାପା ମାଉସୀ ଫାଉସି ସମସ୍ତେ ଆସିଛନ୍ତି ନା।
ଏଇନା ସମସ୍ତଙ୍କ ଘରେ ହବ ଆଉ।
ହଁ ବାପା ବି ଆସିଥିଲେ ଯାଇନାହାନ୍ତି। ହଁ।
ରଜ ଆଉ ହେଲେ ଆମେ କୁଆଡେ ଯାଇପାଇଲୁନୁ ବାପଘରକୁ। ମନ ଥିଲା ହେଲେ କଣ କରିବ ଘର ସମସ୍ତେ। ଲେ ଆଉ। ଆଉ। ତମ ନାଁ ଟା କଣନ୍ତି? ହ୍ୟାଲୋ। ହ୍ୟାଲୋ।
କୁଆଡେ
ହ୍ୟାଲୋ।
ଯିବା ଆ ତ ଘର ମାନଙ୍କ
ଶୁଭୁନି ତମର? ଲାଇଟ୍ ଟା ମାଉସୀ ବା ବନ୍ଦ କରିଦଅତି। ପୋକ ବାହାରିଲାଣି ପୋକ ବର୍ଷାରୁ। ଓ ଲାଈ ଲାଇଟ୍ ଲିଭେଇଦିଅ।
ହୁଁ ଏ ପୋ ଲାଇଟ୍ କି ବେଶି ପୋ ମୁଁ କହିଲି ଲାଇଟ୍ କି ବେଶୀ ପୋକ ଆସନ୍ତି ମାନେ ଲାଇ ବେଶୀ ପୋକ ଆସୁଛନ୍ତି ହଁ ବା।
ହଁ ପା ଏଇ ଲାଇଟ୍ ପାଇଁ ପୋକଉରା ବୋହୁତ ହଉଛନ୍ତି। ହଁ ଦେଇଛନ୍ତି ସେଇଥିପାଇଁ ଗଦା ହେଇଥିବ। ଆଉ। ଆଉ କାଲି ମନ୍ଦିର ଫନ୍ଦିର ଯିବ ନା? ହାଲୋ। ହାଲୋ। ହାଲୋ।